ସାମଲ ଅଛନ୍ତି।
ହୁଁ ଭଲ ଅଛି ଭଲ ଅଛି କୁହନ୍ତୁ।
ଆଉ କଣ ହାଲ ଚାଲେ?
କଣ ହାଲଚାଲ ଆପଣଙ୍କର?
ଭଲନାଇ ଆଉ।
କାଇଁ।
ହଁ ଏଇ ଏମିତି ପାଗ ଭଲ ନାଇ ଉମ୍। ଘର ଭିତରେ ମଣିଷ କୁକୁର ଭଳିଆ ପଡିଛି ତେଣୁ ଟିକେ ଭଲ ନାହିଁ ଆଉ।
ଏଇ ବର୍ଷା ପାଇଁ ନାଇ କି? ଅବଶ୍ୟ ଆମ ଆଡେ ଆଜି ଟିକେ ଭଲ ପାଗ ଦେଇଛି।
ତାଠୁ ହଜାର କଥା ଶୁଣିବାକୁ ପଡ଼ୁଛି ବାହାରେ ବୁଲିଲେ ଟିକେ ଆରାମ ଆଉ।
ଆଚ୍ଛା ଆଚ୍ଛା ଓ ଓହୋ। ପାଗ ଭଲ ଥିବ ବୋଧେ ପଳଉନାହାନ୍ତି ଆମ ଆଡେ ତ ବର୍ଷା ବର୍ଷା ନାହିଁ।
କଣ ଆପଣଙ୍କ ଆଡେ ନାହିଁ ବୋଲି କଣ ଆମ ଆଡେ ହବନାହିଁ ଏମିତି ଲେଖା ହେଇଛି କି ବର୍ଷା ଟା କଣ ଲେଖାଥାଏ ଗୋ ଗୋଟିଏ ଜାଗାରେ ହବ ଆଉ କେଉଠି ହେବନି ନା କଣ?
ଆନା ଆଜି ଅବଶ୍ୟ ଭଲ
ବର୍ଷା ଟା ବର୍ଷା କେମିତି ହୁଏ କହିଲେ କହିଲେ ଦେଖିଆ ବର୍ଷା କେମିତି ସୃଷ୍ଟି ହୁଏ।
ନାଇଁ ଆଜ୍ଞା ସେଗୁଡା ଆଉ କଣ ଏତେ ଇଏ କରିହବ ଆଉ ଆଜି ଖାଇବା ପିଇବା କଣ ହେଲା?
ଖାଇ ପିଇବାକୁ କଣ ଭାତ ଡାଲି ଆଉ ଏ ଯେଉଁ ବାଇଗଣ ଆଉ ସେ ଯେଉଁ କଣ ଗୋଟେ ଆଳୁମାଳୁ କଣ ତରକାରୀ ଗୋଟେ ହେଇଥିଲା ଆଉ କଣ ଆଉ ଖାଇବ।
ଆଚ୍ଛା ଆଚ୍ଛା ସାଧାର ସାଧାର ଆଜି କଣ ବହୁତ ଲୋକ ସାଧାର ସାଧାର ଚଳେଇ ଦେଇଛନ୍ତି ବର୍ଷା ପାଇଁ ଆଣିବାକୁ ଯାଇନାହାନ୍ତି।
ଯାହାର ଯାହା ମନେ ହଉଛି ଗୋଟେ ପ୍ରହସନ କରିଦଉଛନ୍ତି ଆଉ କଣ।
ଆଚ୍ଛା ଆଚ୍ଛା ଆଉ ମାନେ ଆପଣ କହିବା କଥା ଆପଣଙ୍କୁ ଘରେ ରାନ୍ଧିକି ଖାଇବାକୁ ଦଉନାହାନ୍ତି। ଆପଣ କହିବା କଥା ଘରେ ଆପଣଙ୍କୁ ରାନ୍ଧିକି ଖାଇବାକୁ ଦଉନାହାନ୍ତି।
ନା ଯାହା ମନ ହେଲା ସେୟା କରିଦେଲ ଖାଇଦିଅ ଏଇ ଆଉ କମି
ଉଁ ହୁଁ ଆଚ୍ଛା ଆଚ୍ଛା ଆଉ ଯାହା ହଉ ଆପଣ ଆପଣ ଡିମାଣ୍ଡ କରୁନାହାନ୍ତି ମତେ ଏଇଟା ରାନ୍ଧିକି ଦିଅ। ନା ଦେବେନି ଆ ଶୁଣୁନାହାନ୍ତି ଆପଣ ମୋ କଥା। ଶୁଣୁନାହାନ୍ତି ଆଉ।
ଆଜିକାଲି ସବୁ ଯୁଗ ପରିବର୍ତ୍ତନ ହେଇଗଲାଣି ନା।
ହଁ। ଆପଣଙ୍କ କଥା ହଁ ସେ ସତ କଥା। ହୁଁ, ଆପଣ ନିଜେ ରୋଷେଇବାଷେଇ କରନ୍ତି ନା ଜାଣନ୍ତି ନା?
ହଁ ମୁଁ ଯେତେବେଳେ ଏକୁଟିଆ ରହୁଥିଲି ମୋର ବଢ଼ିଆ ରୋଷେଇ କରି ଖାଉଥିଲି ଆରାମରେ ମଜାରେ।
ମାନେ ଭେଜ ନା ନନଭେଜ୍।
ଭେଜ ନନଭେଜ ସବୁ। ହଁ ଯୋଉଦିନ ହେଲାନି ଗଲି ହୋ ହୋଟେଲରେ ଖାଇଲି କାହାଉପରେ ଡିପେନଡେନସି ମତେ ଜମା ଭଲ ଲାଗେନି। ନିଜେ ଶାନ୍ତିରେ ମଣିଷ ବ
ପାରନ୍ତିନା, ବହୁତ ଲୋକ ମାଛ ଭାଜି, ମାଛ ଭାଜି ପାରନ୍ତି ନା?
ହଁ। ସବୁ ଆସେ, ମୁଁ ରାତିରେ ଭାତ ଖାଏ।
ଆଚ୍ଛା।
ଏବେ ରୁଟି ଖାଇବାକୁ ପଡୁଛି ମରିବାକୁ ପଡୁଛି ହଇରାଣ ହେବାକୁ ପଡୁଛି କରିବ କଣ।
ଆଚ୍ଛା ଆଚ୍ଛା ହୁଁ ହଁ ସେଟାବିତ ସତ କଥା।
ପଚିଶ ବର୍ଷ କାଳ ଆମେ ଖାଇ ଖାଇ ଆସୁ ଭାତ ଜିନ୍ ଆମର ଭାତ। ଏବେ ଖାଇବୁ ରୁଟି। ହଁ ଦୁନିଆରୁ ପାପି ସବୁ ବାହାରିବ ସେ ଅମକେଇ କହୁଛନ୍ତି ଅମକେଇ ଡକ୍ଟର କହୁ ଡକ୍ଟର କଣ ଜାଣିଛଛନ୍ତି ଡକ୍ଟର ତ ସବୁ ରୋଗ ଆଣିକି ବ୍ୟାଧି ଆଣିକି ପହଞ୍ଚୁଛି।
ଖାଇବେ ପରା ନିଜ ଇଚ୍ଛାରେ।
ସେଇ କଥା କିଏ ବୁଝୁଛି ଏ ଭାବିଛି ମୁଁ ଆଉ ବର୍ଷେ ଭିତରେ ନିଜର ସେପାରେଟ ରହିବି ଆରାମରେ ରହିବି ଖାଇବି ପିଇବି ଏନଞ୍ଜୟେ କରିବି।
ହୁଁ ଆପଣ ସେୟା କରନ୍ତୁ ସେଇଟା କଲେ ବେଟର ହବ।
ହୁଁ।
ହୁଁ ନା ଖାଇବା ନିଜ ପସନ୍ଦରେ
ଆଜ୍ଞା ଆଜ୍ଞା।
ହୁଁ। ନିଜ ପସନ୍ଦରେ ନିଜ ପାଟିକୁ ଯୋଉଟା ଭଲ ଲାଗିବ ସେଇଟା ଖାଇବେ। ଯିଏ ଯାହା କହିଦବ କଣ ସେଇଟା ଖାଇବେ ସେଇଟା ଠିକ୍ କଥା ନୁହଁ।
ମୁଁ ତ ଆଜି ଡିସାଇଡ୍ କରିଛି ଯେ ରାତିରେ ରୁଟି ହେଲେ ଖାଇବିନି ଭାତ ହବ ଖାଇବି ନଲେ ଖାଇବିନି।
ଆଚ୍ଛା, ଆଚ୍ଛା ଓହୋ। ଆପଣ ଘରେ କହିଦେବେି ସେ ଜିନିଷଟା ଭାତ କରିଦେବେ ଭାତ ଡାଲି
କହିବ ଆଉ କଣ ବାଡେଇବ ନା ଠେଙ୍ଗେଇବ କହିବ ତ ଆଉ କଣ।
ହଁ ସେୟା ଗୋଟେ କହିବେ ଭାତ ଡାଲି ଗୋଟେ କଣ କରିକି ଦେବେ ଖାଇଦେବେ ଆଉ।
ସେଡା କର୍ମ ଖୋଡିଆ ଗୁଡାକ। କରିବା କଥା କହିଲେ ଘଣ୍ଡିିକି ବାଧୁଛି।
ହେତେରିକା।
ପ୍ରହସନ ବାହାର କରିବେ ମୋ ମାଆ କହିଛି ରୁଟିଖା ସେ ଡକ୍ଟର କହିଛି ରୁଟିଖା। ଆ ଡାକ୍ତର କୁ ଆଉ ରୋଗ ହଉନି ରୁଟି ଖାଇଲେ ଆଉ କିଛି ରୋଗ ହଉନି। ରୁଟି ଖାଇଲେ ଆଉ ରୋଗ ହବନେଇ।
ନା ନା ଆପଣ ମତେ ଲାଗୁଛି ଦିନରେ ବୋଧେ ଖାଇନାହାନ୍ତି ନା କଣ ସଫିସେଣ୍ଟ।
ମୁଁ ଟୋଟାଲ ଘରେ ମାନେ ଦଶ ଦିନ ହେଲାଣି ଖାଉନି ଆଉ ଭାଲେଇକି। ଦସଦିନ କଣ ମୁ ତ ମାନେ ଅଲମୋଷ୍ଟ ଅଲ ସାତ ଆଠ ବର୍ଷ ହେଲାଣି ଶାନ୍ତିରେ ମୁଁ ଖାଇପାରୁନି।
ଏ ହେ ସାତ ଆଠ ବର୍ଷ ହେଇଗଲାଣି ମାନେ ଆପଣ ଯେ ଯେତେବେଳେ ଖାଉଛନ୍ତି ବାହାରେ ଯାଇକି ଖାଇ ଦଉଛନ୍ତି ନାଇଁ କି? ବାହାରେ ଯାଇକି ଖାଇ ଦଉଛନ୍ତି ବୋଧେ।
ନା ବାହାରେ କୋଉଠି ଖାଇ ହଉଛି କି? ବାହାରେ ଖାଇଲେ ପୁଣି ଦୁନିଆ ପାଲା।
ଆଚ୍ଛା ଆଛା ନା- ନା ଖାଇବାଟା ସବୁବେଳେ, ପ୍ରକୃତରେ ନିଜ ପସନ୍ଦରେ ଖାଇବା କଥା।
ଆ ଛାଡ଼ନ୍ତୁ ଆଉ ଭାଗ୍ୟ ଯେତେବେଳେ ଖରାପ ମୁଁ ଆଉ କାହାକୁ କହିବି ଆଉ, ଦୁର୍ଭାଗ୍ୟ ଥିଲେ ଏମିତିଆ
ରଥଯାତ୍ରା ଯିବେ ନା ନାଇଁ?
ହଁ ରଥଯାତ୍ରା ଯଦି ରଥ ରାତିରେ ରହିବ, ତାହେଲେ ଯିବି ଯିବିନି କାଇଁକି।
ହୁଁ।
ବରଂ ଏକୁଟିଆ ଯିବି, ଆରାମରେ ବୁଲିକି ରଥ ଦେଖି ଦର୍ଶନ କରିକି ଆସିବି।
ଥିଲୁ ଯେ ରଥଯାତ୍ରା, ନାଁ ଏଇ ଛୁଆ ପିଲା ନେଇକି ଗଲେ ଟେନସନ। ଆମ
ଆରେ ସ ଆପଣ ଜାଣିନାହାଁନ୍ତି? ସ୍ତ୍ରୀ ଲୋକ ଗୋଡେ ଏତେ ସାର୍ଥପର, ନିଜେ ଆରାମରେ ବୁଲି ଚାଲି ମଜା ନେଉ ଥିବେ, ମୁଁ ମାନେ ପୁରୁଷମାନେମରି ମରି ମରି ମରି ବୁଲୁଥିବେ ଯଦି କାଖଅ ମୁଣ୍ଡାଅ
ହଁ ନା ଅତି ଛୋଟ ଛୁଆ ହେଲା କାଖେଏଆକୁ ପଡିବ, ନହେଲେ ଟିକେ ଛଅ ସାତ
ସେଇ କାଠ ନିଜେ, ସେ ମାନେ ଲେଡିଜ୍ ମାନେ କା ଦେଖାନ୍ତେ, ଜାଣନ୍ତେ କଣ କଷ୍ଟଟା ଜଣାପଡୁନି ନା?
ସେଗୁଡ଼ା ସବୁ, ଅ କାଖେଇ କାଖେଇ ଜଣେ ଚାଲି
ଦେଇଦେଲେ ମଜାରେ ବୁଲିଲେ, ହାଁ ଖାଲି ରୋଲ ଦେଖେଇବେ।
କାଇଁନା ବହୁତ ଭିଡ ବି ହୁଏ।
ହଁ ଭିଡ଼ କିଛି ନୁହଁ ରାତିରେ ଯୋଉ, ସେ କିଛି ଭିଡ ନୁହଁ।
ହୁଁ ନା ନାଇଁ ତଥାପି ଜଗନ୍ ନ ନାଇଁ ଜଗନ୍ନାଥଙ୍କର ର ଆଖ ପାଖେରେ ଭିଡ ରୁହେ, ରୁହେନି କାହିଁକି? ଭିଡ ହୁଏ ଆଉ
ଛି ମତେ ଲାଗୁଛି ଆପଣ ଯାଇନାହାଁନ୍ତି? ନା ଭିଡ ତ ହୁଏନି, ଆପଣ କହିବେ କେମିତି ହବ?
ଜଗନ୍ନାଥଙ୍କ ରଥ ପାଖରେ ଜମା ଭିଡ ହୁଏନି?
ନା ରାତି ଗୋଟେ ବେଳେ ଦର୍ଶନ କରିି ଆଇଛି, କି ଭିଡ କାହିଁ ମୁଁ ତ ଦେଖିନି ଭିଡ଼ କଣ? ଜାଣି ନାହାଁନ୍ତି ବୋଧେ, କେମିତି ଭିଡଟା କଣ ଜାଣିନାହାଁନ୍ତି ମତେ ଲାଗୁଚି? ଭିଡ କଣ ଆଗ ଟିକେ ତାଟା ବୁଝନ୍ତୁ? ଭିଡ କଣ କାହାକୁ ଭିଡ଼ କୁହାଯାଏ, ବୁଝିଲେ କି?
ହୁଁ।
ହୁଁ ଭିଡ ମାନେ ଛିଡା ହେଇପା ରିବେନି, ପେଲି ପକଉଥିବେ ତାକୁ କୁହାଯିବ ଭିଡ଼। ଜାଗା ନ ଗୋଡ ପକେଇବ ତାକୁ କୁହାଯିବ ଭିଡ। ଆଉ କି ଭିଡ ଆଉ ଦଶ ତା ଲୋକ ଛିଡ଼ା ହେଇଛନ୍ତି ଜାଗାକୁ ଅନେଇବେ, ଭିଡ଼ କଣ ସିଏ? ସିଏ ତ ରଥରେ ଅଛି ଆପଣ ତ ତଳେ ରହିବେ। ଦଉଡ଼ି ବନ୍ଧାହେଇକି ପ୍ ପ ଇଏ କରାହେଇଥିବ, ବାରି ଗେଟ୍ କରାହେଇଥିବ, ତା ଚାରି କଡ଼ରେ ଆପଣ ଦର୍ଶନ କରିବେ। ଆଉ ଭିଡ କଣ?
ନା ନା ସନ୍ଧ୍ୟା ବେଳକୁ ଭିଡ ଥାଏ, ସନ୍ଧ୍ୟା ସାତଟା ଆଠଟା ପର୍ଯ୍ୟନ୍ତ ଭିଡ ଥାଏ।
ସନ୍ଧ୍ୟାବେଳେ ଆଉ ଭିଡ ରହନ୍ତାନି କି, ଆଉ ରଥ ଯେତେବେଳେ ରହିଗଲା ଆଉ ସନ୍ଧ୍ୟାବେଳେ ତ ଲୋ କ ତ ଅଲରେଡି ସେଇଠି ରଥ ଟାଣିଟାଣିକା ନଉଥିବେ, ସେଇ ଲୋକମାନେ ଥାଆନ୍ତି ସେଇଟା ତ ଭିଡ଼ ରହିବ ଆଉ, ବାରଟା ଗୋଟେ ବେଳେ ପହଞ୍ଚିବେ କିଛି ଭିଡ଼ ନଥିବ ବୁଝିପାଇଲେ?
ହଁ ଦଶଟା ଖଣ୍ଡ ପାଖାପାଖିରେ ଦେଖିବେ ଭିଡ ଟିକେ କମିଯାଏ। ଆଉ ନା ଆମେ ବି ଗ ତ ବର୍ଷ ଯାଇଥିଲୁ, ଏତେଟା ବି ଆମେ ପହଞ୍ଚିଲା ବେଳକୁ ଦର୍ଶନ କଲା ବେଳକୁ ଗୋଟେ ସାଢେ ଗୋଟେ ବାଜିଲାଣି। ଏତେ ବି ଭିଡ ନଥିଲା, ହାଲକା ଫୁଲକା ଭିଡ ଥିଲା। ଆଉ ତଥାପି ଦର୍ଶନ
ଆଉ ଗୋଟେ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହଉଛି, ଆଉ ହାଲକା ଫୁଲକା ଭିଡ ରହନ୍ତାନି କି ଆଉ?
ସେଟା ତ ସତ କଥା, କୁଆଡୁ କୁଆଡୁ ଲୋକ ଆସୁଛନ୍ତି ଆଉ।
ସ୍ତ୍ରୀଲୋକ ନେଇକି ଗଲେ କଷ୍ଟ, ଏକୁଟିଆ ଯିବେ ନହେଲେ ପୁ ପୁରୁଷ ସାଥିମାନେ ଯିବେ।
ହଁ ଆଉ ଫ୍ୟାମିଲି ଲୋକ ଯେତେବେଳେ ଦେଖିବେ ଆଉ ଫ୍ୟାମିଲି ଯେତେବେଳେ ଦେ ଖିବେ ଆଉ କଣ କରିଆ, ନବେ ନେଇକି ଯିବାକୁ ପଡିବ ନା।
ହଁ ସେଇଟା ସେମାନେ କଣ ସେ ବଡ଼ ଟେନସନ୍ ସେଇଟା। ବଡ ଟେନସନ ରାସ୍ତା ସାରା ଆରାମରେ ଶୋଇ ଶୋଇ ଯିବେ। ଆଉ ଖାଲି ରୋଲ କରିବେ ତା ଭିତରେ ହେଇ କଣ ପଶିଗଲା, ହେଇ କଣ ହେଇଗଲା।
ରିଟର୍ନ ଗଲା ବେଳକୁ ବି ଶୋଇ ଶୋଇକା ଆସିବେ।
ହଁ। ଆଉ ବିଚାର ମଣିଷ ଡ୍ରାଇଭର ଭଳିଆ ଯିବ ଡ୍ରାଇଭର ଭଳିଆ ଯୋଉ କଷ୍ଟ ପାଇକି ଆସିବ। କାହିଁ ଏତେ କଷ୍ଟ କରିବ?
ଯିଏ ଗାଡି ଚଲେଇଲା ତାକୁ ବହୁତ ଟେନସନ, ଆଗରେ ବସିକି ଢୋଳେଇଲେ ଆହୁରି ଟେନସନ।
ଆଉ ଟିକେ ବସିକି ବସିକି ଶୋଇଯାଇଛି, ଆଉ କହିଲରେ ପଛୁକୁ ପଳାଅ ହଁ ମୁଁ ପଛକୁ କାଇଁ ଯିବି ପଛକୁ ଯିବିନି, ଆରେ ଭଲ ଲୋକ ଅଛନ୍ତି ଆଗରେ ବସି ବସି ପାରିବେ ଆସିକି ଯୋଉମାନେ କି ମାନେ ଦେଇପାରିବେ ମେ ଇଏ ବଳ ନଥିବେ ବସି କି ଯିବେ କମ୍ପାନୀ ଦେବେ ସେମାନଙ୍କୁ ବସେଇକି ମୋ ଗୋଟେ ଗଲେ ଖୁସି ବାସି ଲାଗିବ। ଆଉ ଇଏ ଗୋଟେ ଗଧ ଘୋଡା କୁ ନେଇକି ଗଲେ ଭାରି ବିରକ୍ତି।
ଢୋଳେଇକି ଢୋଳଉଥିବା ଲୋକଙ୍କୁ ଜମା ଗାଡି ଚଲେଇଲା ବେଳେ ଆଗରେ ବସେଇବେନି। ଆଗରେ ବସେଇବେନି ପଛରେ ବସେଇଦବେ।
ଠିକ୍ ଅଛି ମୁଁ ଏଥର ପଛରେ ବସେଇଦେବି ଆଉ।
ପଛରେ ବସେଇ ଦେବେ ଆଗରେ ଯୋଉ ଢୋଳଉ ନଥିବା ଲୋକଙ୍କୁ ଆଗରେ ବସ
ମୁଁ ହଁ ମୁଁ ଏଥର ସେଇଆ କରିବି। ର ସେ ଅଛି ଗୋଟେ ସାଙ୍ଗ ଟେ ଗୋଟେ ହଁ ନେଇଯିବି ତାକୁ ଆଗରେ ବସେଇକି ନେଇଯିବି ଆଉ।
ହଁ ରଥଯାତ୍ରା ଦେଖିବାକୁ କେହି ମନା କରିବେନି।
ନା।
ରଥଯାତ୍ରା ଦେଖିବାକୁ କିଏ ମନା କରିବ, କହିବେ ନା ନାଇ ଆମେର କେହି ମନା କର
ହୁଁ ନା।
ଶାନ୍ତି ଶୃଙ୍ଖଳାରେ ରଥ ଦେଖିବେ ଆସିବେ, ହୁଁ। ଆଉ ତେଣୁ କରିକି ଘୋଡା ହଉଚି ଇଏ ଆଉ। ଦେଖାଯାଉ ଏ ବର୍ଷ ଆମର କଣ ଯୋଗ ହଉଛି ଯିବା ପାଇଁ। ଯାଇ ଟିକେ ଆଗ ଠାକୁରଙ୍କ ଦର୍ଶନ ସାରି ସୁରି ଦେଇକି ଆଇଲେ ଯାଏ। କାଳିଆର ଡୋରି କାଳିଆର ଡୋରି ନ ଲାଗିଲେ ହଉ ହୁଏନି ମନେ କଲେ କଣ ହବ ମନ କରିବା ସାଙ୍ଗରେ କାଳିଆରେ ଡୋରି, ମନ କରିବା ସହିତ କାଳିଆ ର ଡୋରି ବି ଲାଗିବା ଦରକାର, ଡୋରି ଟା ନ ଲାଗିଲେ ସେଟା ହେଇପାରିବନି, ଖାଲି କହିଲେ କେମତି ହବ ଡୋରିଟା ବି ଲାଗିବା ଦରକାର। ଦେଖା ଯାଉ କଣ ହଉଛି ଏଥର ଆମର ବି ସବୁ ଯିବେ ବୋଲି କହୁଛନ୍ତି ତ। ହୁଁ ଆଉ ସବୁ ଯିବେ ବୋଲି କହୁଛନ୍ତି ତ ଦେଖାଯାଉ ଯିବେ। ଢୋଳାଢୋଳି ନା ଆମର କେହି ସବୁ ଏମିତି ଢୋଳାନ୍ତିନି।
ହୁଁ ହୁଁ।
ହୁଁ। ମୋ ସ୍ୱାମୀ ବହୁତ ଷ୍ଟ୍ରଙ୍ଗ, ସେ ପୁରା ଆରାମରେ ଗାଡି ଚଲାନ୍ତି ସେ ଢୋଳା ଢୋଳି କେହି ସବୁ ନୁହଁ, ସେ ପୁରା ଯେତେ ଲଙ୍ଗ ବାଟ ହେଲେ ବି ସେ ପୁରା ଭିଡିକି ପଳାନ୍ତି। ଗୋଟେ ଗୋଟେ ଦିନରେ ସେ ମାନେ ଅ ସାଢ଼େ ତିନିଶହ ଚାରିଶହ କିଲୋମିଟର ଗାଡ଼ି ଚଲେଇ ଦିଅନ୍ତି। ଗାଡି ଚଲେଇବା ତାଙ୍କର ବହୁତ ବଢିଆ, ହୁଁ ଭଲ ମ୍ୟାନେଜ ବି କରନ୍ତି ସେ। ସେ ହଁ ବଢିଆ ମ୍ୟାନେଜ କରନ୍ତ, ହୁଁ। ଯେ ଭିଡ ଫିଡ ଦେଖିବା ଏ ବର୍ଷ କହଛି ବର୍ଷା ଟା ନହେଲେ ଏ ଯାଇକି ଶାନ୍ତିରେ ଦର୍ଶନ ପ୍ରର୍ଶନ ଟିକେ କରି